ହ
ହଁ କଣ କରୁଛ?
ଏମିତି ବସିଛି ତମେ।
ହୁଁ, ମୁଁ ବି ଏମତି ବସିଛି ମାନେ ପାଗଟା ଭଲ ହେଇ ତ ପବନ ହଉଛି ଆଉ
କଣ ଛାତରେ ବସିଛ?
ହଁ ଛାତ ଉପରେ ବସିଛି। କଣ ଖାଇଥିଲ?
ମୁଁ ଖାଇଥିଲି ଭାତ ମୁଗ ବେସର ମୁଗ ଡାଲି ଯାହା କୁହନ୍ତି? ଆଉ ଅଣ୍ଡା ଭଜା, ଆଳୁଦମ୍।
ହୁଁ ହୁଁ ଦେହ ଭଲ ଅଛି।
ହଁ ତମର?
ହୁଁ ମୋର ଦେହ ଭଲ ଅଛି।
ଆଉ କଣ ସବୁ ଖାଇଥିଲ ତମେ?
ମୁଁ ଖାଇଥିଲି ଭାତ ଆଉ ସନ୍ତୁଳା ଓ ଆଉ ବରା ଖାଇଥିଲି।
କି ଭଜା?
ଆମର ଆଳୁ କଲର ଭଜା।
କଲରା।
ହୁଁ ଉଁ
ଆଉ ଚାଲ ଆମେ ଆମ ଟପିକ ଉପରେ କଥା ହବା ଆମ ଟପିକ କିଛି ରୋଷେଇ ଉପରେ ତ ରୋଷେଇ ରେ ତମକୁ କଣ କଣ ବନେଇ ଆସ କହିଲ
ହଁ ମତେ ଆସେ। ଭାତ ତାପରେ ଚିକେନ ତରକାରୀ, ମାଛ ତରକାରୀ। ଅଣ୍ଡା ତରକାରି ଆଉ ସବୁପକାର ଭଜା ମାଛ ଭଜା ଆଉ ଅଣ୍ଡା ଭୁଜିଆ ଅଣ୍ଡା ଆମଲେଟ ଆଉ ଚିଙ୍ଗୁଡି ତରକାରୀ କଙ୍କଡା ତରକାରୀ ଏମ
ମୋତେ ଚିଙ୍ଗୁଡି ତରକାରୀଠୁ ଅଧିକ ଅ ମସଲା ଟା ଭଲ ଲାଗେ
ହଁ ସେଇଟା ତରକାରୀ ଠୁ ମସଲା ମାନେ ପିଆଜ ଓ ମସଲା ଦେଇକି ଭାଜିଥାଉଛୁ ସେଇଟା ଖାଇବାକୁ ମଧ୍ୟ ଭଲ ଲାଗେ ସମସ୍ତଙ୍କୁ ଖାଇବାକୁ
ପକେଇ ମସଲା ମସଲି ପକେଇ ବାସ ସିମ୍ପଲରେ ଯାହା ବାହାରି ଯାଉଛି ସେଇଟା ଟିକେ ଭଲ ଲାଗେ କାରଣ ତା ଦେହରେ ପୁରା ମାନେ ମସଲା ଟା ଜମିକି ମାନେ ମିଶିକି ଥିବ ତ ସେଟା ଖାଇଲା ବେଳେ ଟିକେ ମଜା ଲାଗିବ ଆଉ ସେଇଥିରେ କଣ ତରକାରୀ ରା ଦେଇଦେଲା ପରେ ମାନେ ମସଲା ଟା ଭିଜୁଛି ହେଲେ ବି ଟିକେ ପାଣିଆ ଲାଗୁଛି ଆଉ
ହୁଁ
ଆଉ କଙ୍କଡା କେମିତି କର?
କଙ୍କଡା ମାନେ ଏମିତିରେ ଦେଖିବାକୁ ଗଲେ ତମେ ଯଦି ଜୀବନରେ ଗୋଟେ ରୋଷେଇ କରିଦେଲ ମାନେ ଏମିତି ଚିକେନ ତରକାରୀ କରିଦେଲ ତ ଆଉ ବାକି ଯେତିକି ଆମ ଲାଇଫରେ ଯେତିକି ତରକାରୀ ଅଛି ଚିକେନ ତରକାରୀ କଲ ସେମିତି ଅଣ୍ଡା ତରକାରୀ ସେମିତି ଛ- ସେମତି ପନିର ତରକାରୀ ଟିକେ ଅଲଗା ବାକି ମାନେ ଯୋଉ ଯୋଉ ମାନେ ଏବେ ପନିର ତରକାରୀ କି ପନିର ଦରକାର ଚିକେନ ତରକାରୀ ଚିକେନ ଦରକାର ବାସ ସବୁଥିରେ ଗୋଟେ ହିସାବରେ ମାନେ ଗୋଟେ ପ୍ରୋସେସ ରେ ବି କିନ୍ତୁ ପନିର ରେ ଟିକେ ଅଲଗା ପ୍ରୋସେସ ହୁଏ ବାକି ଆଉ ଯେତି ଯେତିକି ଆମର ଅଣ୍ଡା ଚିଙ୍ଗୁଡି କଙ୍କଡା ଏ କଙ୍କଡା ତରକାରୀ କେମିତି ହୁଏ ମୁଁ କହୁଛି ଭାଜୁଛୁ କଙ୍କଡ଼ା କଙ୍କଡା ତରକାରୀ କରିବା ପାଇଁ ଫାଷ୍ଟ କଙ୍କଡା ତ ଆଣିବାକୁ ପଡିବ ମାନେ ଅଧିକତ କଙ୍କଡା ମାନେ ଜିଇଁ ଥିବ ତାକୁ ବାନ୍ଧିକି ଆଣା ହଉଛି କଙ୍କଡାକୁ ତ କଙ୍କଡାକୁ ଆଉ ଯଦି ତମେ ମାନେ କେହି କେହି ବାଡେଇକି ଭାଙ୍ଗି ପାରନ୍ତିନି ତ ତାକୁ ଗରମ ପାଣିରେ ଢାଳିଦବ ତ ସେ ମରିଯିବ ତାପରେ ତାକୁ ବାଡେଇକି ସାଇଜ ସାଇଜ ପିସ୍ କରିବ କଙ୍କଡାର ଆମର ଯେମିତି ମା - ଛଅ ଓଳା ହଉଛି ସେମିତି କଙ୍କଡା କ ବି ଓଳା ହଉଛି ଯେହେତୁ କଙ୍କଡାରେ କିଛି ମଳି ବି ରହିଥାଏ। ତ ସେଇଟା ଭାଙ୍ଗିକି ତା ଭିତରୁ କିଛି ମ ହଁ ତାପରେ ସାଇଜ କରିକି ତାପରେ ତାକୁ ରଖାଯାଏ ତାପରେ ଆମର କଙ୍କଡା ତ ତରକାରୀ କରିବା ଯେହେତୁ ସେଥିପାଇଁ ଅଦା ରସୁଣ ପେଷ୍ଟ ପିଆଜ କାଟିକି ରଖିବା ଟମାଟୋ କାଟିକୀ ରଖିବା ଅଦା ରସୁଣ ପେଷ୍ଟ କରିବା ଆଉ ତରକାରୀ ଟିକେ ଅଧେ ଫ୍ଲେଭର ଆସିବା ପାଇଁ ଟମାଟୋ ମଧ୍ୟ ଗ୍ରାଇଣ୍ଡର କରି ରଖିଥିବା ଅଦା ରସୁଣ ଅଲଗା ଟମାଟୋ ଅଲଗା ଗ୍ରାଇଣ୍ଡର
ନାଇଁ ଟମାଟ ଯଦି ଗ୍ରାଇଣ୍ଡର କରୁଛ ତାହେଲେ ଟମାଟ ଟା ଆ ଆଉ କାଟିକି ପକେଇବା କି ସେ ଦରକାର ପଡୁନି କଣ ଯଦି ପକେଇବ ତାହେଲେ ଖାଇ ସେମାନେ ପକାନ୍ତି ଆମେ ଟିକେ ସମ୍ମାନ ଖାଇବା ନା ତ ଆମେ ଏଇଟା ଟମାଟୋ ଅଧିକ ପକାନ୍ତି କେହି କେହି ଜଣ ଆମ୍ବୁଲ ବି ପକେଇଥାନ୍ତି ଦେଖିଛ ତମେ
ହଁ ମାନେ ମଝିରେ ଦେଖ ଦେଖିଥିବ ଟମାଟର ରେଟ୍ ପୁରା ଅଧିକ ଥିଲା ସେଇଥିପାଇଁ ଟମାଟୋ ତ ମାନେ ପୁରା ଦୁଇଶହ ନା କଣଥିଲା ତ ଟମାଟୋ ତ ସମସ୍ତେ ଆଉ କିଣିକି ପକେଇ ପାରିନି ସବୁଥିରେ ତ ଟମାଟୋ ଆମେ କୋଉ କୋଉ ଜାଗାରେ ବି ଆମର ମା ଛ ତରକାର ଆମ୍ବୁଲ ପକା ହଉଛି ଅଧିକ ଟାଇମ ଟମାଟୋ ଜାଗାରେ ଆମ୍ବୁଲ ବି ପକା ହେଇ ଥାଉଛି
ହଁ ଯାହାର ଆମ୍ବୁଲ ଥିବ ସେଇମାନେ ପକେଇ ପାରୁଛନ୍ତି ଆଉ କି ଯାହାର ଟମାଟୋ ମାନେ ଯିଏ ଆଣିବାକୁ ସକ୍ଷମ ହୋଇଥାନ୍ତି ସେମାନେ ବି ଟମାୋଟୋ ଆଣିକି ପକେଇଥାନ୍ତି ଆଉ ଆଉ ଯୋଉମାନେ ଗରିବ ଶ୍ରେଣୀର ଲୋକମାନେ ସେମାନେ ତ ଟମାଟୋ ଦୁଇଶହ ଦେଇକି ଖାଇକି ପାରିବେନି ନା
ହୁଁ ଆଉ ଫାଷ୍ଟ ତାପରେ କଡେଇରେ ତେଲ ଗରମ କରିବା, ତେଲ ହେଇସାରିଲା ପରେ ଆମର ଫୁଟଣ ଦେଇକି ପିଆଜ ପକେଇବା। ପିଆଜ ଭାଜି ହେଇ ସାରିଲା ମାନେ ବ୍ରାଉନ ହେଇ ସାରିଲା ପରେ ସେଥିରେ ମର୍ଚ୍ୟ ଗୁଣ୍ଡ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ
ନା ନା ପିଆଜ ଭାଜି ହେଇ ସାରିଲା ପରେ ଅଦା ରସୁଣ ପେଷ୍ଟ ପକେଇକିରି ତାପରେ ଟିକେ ଘାଟ ଘାଣ୍ଟ ମାନେ ପିଆଜରେ ବେଶୀ ନାଲି ହେଲା ପର୍ଯ୍ୟନ୍ତ ଆମେ ରହିବନି। ପିଆଜରେ ଟିକେ ସିଝିଲା ଟାଇପ ରେ ତମେ ଅଦା ରସୁଣ ପେଷ୍ଟ ପକେଇକି ଭା-ଭାଜିବ ଟିକେ।
ବ୍ରାଉନ ଟିକେ ବ୍ରାଉନ୍ ହେଇଗଲେ ମାନେ
ଅଦା ରସୁଣ ପେଷ୍ଟଟା ପକେଇକିରି ତାପରେ ମସ୍ ମସଲା ମସଲି ପକେଇବ ହେଲେ ଠିକ୍ ହେବ ପିଆଜଟା ଅଧିକ ପୋଡ଼ିବନି ହେଲେ।
ହଁ। ମାନେ ଅ ତାପରେ ସେଥିରେ ମସଲା ମସଲି ତ ପକେଇ ଦେଇଥିବ ତାପରେ ଅଦାରସୁଣ ପେଷ୍ଟ ପ ଇଥିବ ତାପରେ ମ ମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ ସବୁ ମସଲା ଆଡ୍ କରିକି ତାପରେ ସେତେବେଳେ ହିଁ ଆ ଆମର ଟମାଟୋ ଗ୍ରାଇଣ୍ଡର କରିକ ଯଉ ରଖିଥିବ ସେଇଟାକୁ ପକେଇଦବ।
ହଁ।
ତାପରେ ସେଟା ଭଲସେ ଟିକେ ସିଝିବାକୁ ଦବ ମାନେ ମସଲା ଟା ଭଲସେ ସିଝିବା ପାଇଁ। ନହେଲେ ଅଲ
ତେଲ ଛାଡିଲା ପର୍ଯ୍ୟନ୍ତ ତେଲ ଛାଡିଲା ପର୍ଯ୍ୟନ୍ତ ଟିକେ ନ ଭାଜିଲେ ଭଲ ଲାଗିବନି ବି।
ହଁ ତାପରେ ଅ ଆମର କଙ୍କଡା କୁ ପକେଇବା ଟମାଟୋ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ଟମାଟୋ ଚାହିଁବ ଯଦି ପକେଇ ବିି ପାରିବ ଟମାଟୋ ସେଥିରେ। ତାପରେ ସେଥିରେ କଙ୍କଡ ପକ୍, ହଁ।
ଅଲଗା କରି ଗୋଟେ ଭାଜିକି ସାଇଡ କରି ରଖିଦବୁ।
ଭାଜିକି ରଖା ହେଇଥିବ ତାପରେ ଖଡା ଟା ହେଇସାରିଲା ପରେ ସେଥିରେ ପକାହବ ଆଉ।
ହଁ ତାପରେ ଯଦି କେଉଁମାନେ ଆଳୁ ବି ପକେଇଥାନ୍ତି ସେମାନେ ଯଦି ଆଳୁ ରଖିଥିବି ପକେଇବେ ନାହିଁ ଯଦି ଆଳୁ ସିଝେଇକିରି ବି ନହେଲେ ଭାଜିକରି ଯେତେବେଳେ କଙ୍କଡା ଭା ଞ୍ଚା ବି ସେଥିରେ ଆଳୁ ବି ଭାଜି ଦିଅନ୍ତି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଓହଁ ହଁ, ଶୁଭିଲା?
ହ୍ୟାଲୋ।
ହଁ ଶୁଭୁନି କି?
ହଁ ଶୁଭିଲା, କହ।
ହଁ ତ କଙ୍କଡା ଟା ଅଲଗା ଭାଜିକି ରଖା ହେଇଥିବ, ନା? ହୁଁ ତାପରେ ସେଇ ଯୋଉ ମସଲା କସାରେ କଙ୍କଡା ଟା ପକେଇବ ତାପରେ ଅ
ଟିକେ ମସଲା କଙ୍କଡା ଦିହରେ ଟିକେ ମସ ମସଲା ଟା ଭିଜିଲା ପର୍ଯ୍ୟନ୍ତ ଘାଣ୍ଟିବା, ତାପରେ ତା ହିସାବରେ ପାଣି ଟିକେ ଦେବା ଅଳ୍ପ ଆଉ।
ହୁଁ।
ଆଉ ଚିଙ୍ଗୁଡି ବି ଏମିତି ହୁଏ ଫୁଲକୋବି ତରକାରୀ ବି ସେମ ଏମିତି ହିଁ ହୁଏ। ଫୁଲକୁ ବି ଭାଜିକରି ଆଳୁକୁ ବି ଭାଜିକି ରଖି ଦିଅନ୍ତି। ମସଲା କଷିଲା ପରେ ତାପରେ ଛାଡନ୍ତି ଆଉ କହିବାକୁ ଗଲେ ଅଧିକାଂଶ ତରକାରୀ ମାନେ, ତରକାରୀ ଯାହା ସେଟା ତ ସେମିତି ହୁଏ, ଆଉ ବାକି ଆମର ଯାହା ରହୁଛି ଆମ୍ବିଳା ଡାଲମା, ବେସର ଆଉ କାଞ୍ଜି ଏଗୁଡା ଟିକେ ଅଲଗା ଅଲଗା ପ୍ରକାରର ରୋଷେଇ ହୁଏ।
ହୁଁ।
ମାନେ ରୋଷେଇ ଟାକୁ ଯେମିତି ତମେ ବନେଇ ପାରିବ। ଅ ତାକୁ ଯଦି ତା ହି ମାପ ଦେଖିକିରି କ ବନେଇ ବଲେ ତାହେଲେ ତରକାରୀ ଟା ଠିକ ହିଁ ହବ ଆଉ ଯଦି ଅତ୍ୟଧିକ। ଏବେ ଯୋଉ ମନକର ତରକାରୀ ବନଉଚେ ମନକର ଏବେ କଙ୍କଡା ତରକାରୀ ତମେ ଏବେ ଯୋଉ କହିଲ। ସେଥିରେ ଯଦି ଆମେ ଅତ୍ୟଧିକ ପାଣି ଦେଇଦବା ତାହେଲେ ସେଇଟା କଣ ଲାଗିବ ପାଣିଆ ହିଁ ଲାଗିବ। ତ ତରକାରୀ ଟେଷ୍ଟ ଲାଗିବନି ତ ସେଥିପାଇଁ ମାନେ ତରକାରୀ ଟାକୁ ଦେଖିକି ଟିକେ। ରୋଷେଇ କରିବା ଟା ହବ।
ହ ଆଉ ସେଇଟା‌ ରୋଷେଇ ଗଲା। ସେ ଗୋଟେ ମନରେ ଭଲ ଭାବ ରଖିବା ବି ଦରକାର। ହାଲୋ।
ହଁ ହଁ କୁହ।
ମୁଁ କହିଲି ରୋଷେଇ କଲା ବେଳେ ମନରେ ଭଲ ଭାବ ରଖିକି ରୋଷେଇ କରିବା ଦରକାର।। ଯେମିତି ଶାନ୍ତିରେ ସମସ୍ତେ ଖାଇବେ ଖୁସିରେ ଖାଇ ରାଗିକି ରୋଷେଇ କଲେ ଆ ମାନେ ସେଇଟା ଭଲ ବେଳେ ବେଳେ।
ହୁଁ। ଆଉ ଜାଣିଛ ତ ଉଁ ମାନେ ଯଦି ଆମେ ମାନେ ରୋଷେଇ କରିବା ତାହେଲେ ମା ମାନଙ୍କର ମନ ପସନ୍ଦ। ପାଇବନି ତାଙ୍କେ ମାନେ ଯେମିତି ଚିକଣ ଚା ଚିକଣ କରିବେ ଆମେ ଟିକେ ଏପଟ ସେପଟ କରିକି କରିବା। କିନ୍ତୁ ରୋଷେଇ କରିବା ହେଲେ ବି ତାଙ୍କ ଟିକେ ମନ ପାଇବନି ତାଙ୍କେ ଟିକେ ଗାଳି କରିବେ, ସେଥି ପାଇଁ ମୁଁ ରୋଷେଇ କରେନି ଅଧି
ହୁଁ ମାନେ ଯେତେ କଲେ ବି ସେମାନେ। ଟି ହେବ ଏମିତି ହେଇଥାନ୍ତା ସେମିତି ହେଇଥାନ୍ତା ଆଉ।
ହଁ। ତ ଏଇ କାରଣ ଯୋଗରୁ ମୁଁ ଟିକେ ଅଧିକ କରେନି ଆଉ ତାପରେ ମୋର ବି ଗୋଟେ ବୁଦ୍ଧି ଅଛି ମତେ କିଏ କଁ କହିଦେଲା ମାନେ। ସେଇଟା ମୁଁ ଆଉ କରିବିନି, ଯାହାବି କିଛି। ମତେ କିଏ କଁ କହିଦେଲେ ମାନେ ମୁଁ ଆଉ କିଛି କରିବିନି।
ହୁଁ।
ସେଇଥିପାଇଁ ମୁଁ ଅଧିକାଂଶ ରୋଷେଇ କରେନି।
ହୁଁ।
ଆଉ ଆଉ ସୁଜି ଫୁଜି ଏ ଚକୁଳି ଫକୁଳି ଏଗୁଡା ତ ବନେଇ ଆସୁଥିବ ନା ତମକୁ ହେଲେ?
ହୁଁ ଘରେ ସୋଦ ମାନେ। ସବୁ କରିକି ଶୋଦ ଗୋଳେଇକି ଥୋଇଦଉ ଥାଉ।
ହଁ।
ତାୱା ରେ ଚକୁଳି ଯୋଉ ଆମର ତାୱା ରେ। ତାୱା ରେ ତେଲ ପକେଇକି ତାପରେ କରିବା କଥା ଆଉ।
ହଁ ଆଉ ଇତିଲି ବି ତ ସେମ ସେଇଥିରେ ହିଁ ହଉଛି। ଆଉ କଣ ଉପମା ସୁଜି ଏଗୁଡା ସବୁ ହଉଛି। ଆଉ ଏମିତି ହିଁ ତ ସବୁ ସେମ ହି ହଉଛି କହିରେ। ମାନେ ଯେତେ ସିମ୍ପଲି ତମେ କରିବ ସେତେ ଭଲ ଲାଗିବ। ଆଉ ଅତ୍ୟଧିକ ତେଲ ଟେ ବି ଆମ ଦେହ ପାଇଁ ଭଲ ନାହିଁ ତ ତେଲ ଅତ୍ୟଧିକ ନ ଦେଇକିରି। ଯେତି ଆବଶ୍ୟକ ହିସାବରେ ତେଲ ଟା ଖାଇବା ଦରକାର ଆଉ।
ହୁଁ।
ତେଲଟା ଆମ ଦେହର ରୋଗର କାରଣ ବି ବନି ଥାଏ ହଉ ଠିକ ଅଛି ତମ ଟାଇମ ହେଇଗଲାଣି।
ହୁଁ।